ଆ
ହଁ ମ୍ୟାଡ଼ାମ ଗୁଡ୍ ଇଭିନିଂ
କହ
କଣ କରୁଥିଲେ
ଇ ଯାଉଛି ରୁଟି ଅଟା ଚକୁଡି ବି ରୋଟି କରିବି ଆଉ
ଓହୋ ରାତିରେ କଣ ରୋଷେଇକୁ କଣ
ତ ସେଇ ଏଇ ରୁଟି ଆଉ ବିରିୟାନୀ ନେଇ ଆସିବୁ ରୁଟି ଖାଲି ଅଳ୍ପ କରିବି ଘରେ ଖାଇବା ପାଇଁ
ଓ ହୋ
ତମର କଣ ଖାଇଛି ସନ୍ଧ୍ୟାବେଳେ
ସନ୍ଧ୍ୟା ବେଳେ ଏଇ ଚାଉମିନ ଟିକେ ଯାଇକି ଖାଇଥିଲୁ ବାହାରେ
ହଁ ବର୍ଷା
ବର୍ଷା ତ କଣ୍ଟିନ୍ୟୁ ଚାଲିଛି ଏମତି ଲଘୁଚାପ ଭଳିଆ।
ଲଘୁସବ ହେଇଯିବା।
ହଁ ବର୍ଷା ଦିନ ସବଠୁ ଟେନସନ ଦିନ। କୁଆଟେ ବାହାରୁଥିବ କଣ କାମରେ ଯିବା ପାଇଁ ଯାଇ
ଭାଇକଲ
କଣ କରିବା?
ଆପ ଆପଣ ସେପଟେ କଣ ହଉଛି ନା
ଏବେ ଛାଡି ଯାଇଛି ହେଇଥିଲା ତିନିଟା ନା କେତେବେଳେ ଚାରିଟା ବେଳୁ ବର୍ଷା। ହଉଥିଲା ଏବେ ଛାଡି ଯାଇଛି ବର୍ଷା।
ହୁଁ ହୁଁ
ବର୍ଷା ଦିନ ହିଁ ସବୁଠୁ ବେକାରିଆ ଦିନ।
ସବୁଠୁ ବେକାରାର ନ ସବୁଠୁ ଭଲ ହଉଛି ଶୀତ ଦିନ।
ବର୍ଷା ଦିନରେ କଣ ବେନିଫିଟ କଣ?
ବର୍ଷା ଦିନରେ ଚାଷୀ ମାନଙ୍କ ପାଇଁ ବେନିଫିଟ।
ମାନେ ଜଲଦି ଜଲଦି ଗଛ ହେଇଯାଏ ନା ଫସଲ ବର୍ଷା ଦିନରେ ହୁଏ।
କଣ କହିଲେ?
ଫସଲ କୋଉ ଦିନରେ ଏଇ ବର୍ଷା ଦିନରେ?
ନାଇଁ ଫସଲ ହୁଏନି ଯୋଉ ଚାଷ କରିବା ପାଇଁ ପାଣି ଟିକେ ଦରକାର ହୁଏ ନା ଚାଷୀ ମାନଙ୍କୁ।
ହଁ ସେଇ ସେ ହନ ଆଉ କିଛି ନୁହଁ।
ନାଇଁ ଆମ ପାଇଁ ଭଲ ଥିଲା ସ୍କୁଲ ଟାଇମ ରେ।
ଛୁଟି
ହଁ ବର୍ଷା କେମିତି ହେଲେ ସ୍କୁଲ ଯିବୁନି। ସବୁଠୁ ତ ମାନେ ରାଗ ଲାଗେ କୋଉ ଟାଇପ ରେ ଆମେ ହଷ୍ଟେଲ ରେ ଥିଲାବେଳେ ବର୍ଷା ଜୋର ରେ ହବ ହବ ଠିକ ପୁରା ମାଇଣ୍ଡ ସେଟ ସରିଥିବ ଆଜି ବର୍ଷା ହଉଛି ସ୍କୁଲ କ୍ୟାନସଲ ହେଇଯିବ କ୍ଲାସ ହବନି।
ଆଗରୁ ତ ସ୍କୁଲ ସ୍କୁଲ ଛୁଟି ନେଲେ ବି ସାର୍ ମାନେ ଆସିକି ଘରୁ ଟାଣିକି ନେଉଥିଲେ।
ହଁ ନ ଆମେ ହଷ୍ଟେଲ ରେ ଥିଲୁ ନା ତ ଠିକ ସ୍କୁଲ ଟାଇମ ହେଲା ବେଳକୁ ହିଁ ବର୍ଷା ଟା ଛାଡିଯିବ।
ହଁ
ସେଇ ଟାଇମ ଟା ଗୋଟେ ଅଲଗା ଲାଗେ ଯେ ମାନେ ହଉଥିଲା ତାହେ କାହିଁକି।
ହଁ
ସବୁବେଳେଆମେ ଡାକୁଥବୁ ଘଟ ଦି ଘଣ୍ଟା ଟାଇମ ର ଦି ତିନିଣ୍ଟ ଲଟଇଗଲା ସ୍କୁଲ ହବନି କ୍ଲାସ୍ ହବନି କାନସେଲ। ଜଷ୍ଟ ପାଞ୍ଚ ମିନିଟ ଦଶ ମିନିଟ ବର୍ଷାଛାଲିଯିବ। ସେଠୁ କଲ ଆସ ସାଙ୍ଗେ ସାଙ୍ଗେ ଆସ କ୍ଲାସ ବୋଲି ଆଉ। ମୋର ସବୁଠୁ ଭଲ ମତେ ଖରା ଦିନ ଟା ଲାଗେ ଦିନ ଟା ବଡ ଯୁଆଡେ ବୁଲାବୁଲି କରୁଛ କରିଥାଉ। ସବୁଠୁ ଭଲ ଖରାଥିଲା। ଗର ମା କଣ ଘରେ ଘରେ ତ ଏବେ ସବୁ ଏସିି ଲଗେଇ ଦେଲେଣି।
ସବୁ ସବୁ ମାସ ସବୁ ଋତୁର ସବୁ କିଛି ନା କିଛି ଗୋଟେ ଇଏ ଏ ବେଶୀ ଟିକେ ଛିଡା ଲାଗେ ବର୍ଷା ଦିନ ତ ଆଉ। ଯାଦୁ ମାଦୁ କିଛି
ବର୍ଷ ଲାଇନ୍ କାଟେଦବେ ପାଞ୍ଚ ମିନିଟ ବର୍ଷ ନ ହଉୁଣୁ।
ହଁ
ଆପଣଙ୍କର ସନ୍ଧ୍ୟାବେଳେ କଣ ଖଆପିଆ ହେଇଥିଲା।
ଚାହା ସେଉ ଏମିତି
ସ୍ନାକ୍ସ ଟାଇପର ଆଉ।
ହଁ। ଭଆ ଏବେ ପୁରା ସବୁ ଝାଡା ବାନ୍ତି ପଡିଛନ୍ତି ମେଡିକାଲ ରେ
ଡାଇଜେସନ ହଉନି ସବୁ ମେଡିକାଲରେ ସବୁ ଡିଷ୍ଟ୍ରିକଟର
ଓହୋ।
ବେଶୀ ଆଟାକ୍ କରୁଛି ଛୋଟ ଛୁଆଙ୍କୁ
ହୁଁ ହୁଁ।
ଦେଖି ଖାଇବା କଥା ଆଉ।
ହଁ ବାହାର ଜିନଷ ବେଶି ଖାଇବା ଭଲ ନୁ।
ବାହାରେ କଣ ହୋଟେଲ ଗୁରା ଯୋଉ ପୋଡା ତେଲ ଗୁରା ଆଜି ରୋଷେଇ ହେଲା ଯୋଉ ତେଲ ଟା ରହିଲା
ହଁ ସେଇଟାକୁ ଛାଣିକି ରଖି ଦଉଛନ୍ତି। ତାଙ୍କର ଗୋଟେ ଛଣା ଆସି ଯାଉଛି ପୁରା ପତଳା ଛଣା ସେ ଛଣା ରେ କିଛି ରହିବନି ପୁରା ଯେମିତି ଲାଗିବ ଫ୍ରେସ ତେଲ।
ଓହୋ।
ସେଇ ଗୋଟିଏ ତେଲକୁ ଦି ତିନି ଥର କୋଉଠିକି ଯାଇଥିଲି ଯୋଉ ବ୍ରହ୍ମପୁର ଯୋଉ ଯାଇଥିଲି ଥରେ ଆମେ ଯୋଉ ଯାଇଥିଲୁ ସେ କଣ ବ୍ରହ୍ମପୁରରେ କଣ ଏପଟେ ତାଙ୍କର କଣ ବଡ ବଡ ରେଷ୍ଟୁରାଣ୍ଟ ନଥାଏ ନା ଢାବା ଟାଇପ ର ଥାଏ ତାଙ୍କର ଆଗପଟେ ରୋଷେଇ କଲେ ପଛ ପଟେ ସବୁ ବ ମଜା ସବୁ ପ୍ଲେଟ ଫ୍ଲେଟ୍ ଧୁଆ ହଉଥିଲା। ସେ କଣ କରଥିଲେ ସେ ଯୋଉ କଡେଇ ଟାକୁ ଆଣିଥିଲେ ଯୋଉ ପୁରା ଲୁହା ଆଇରନ କଡେଇ ବୋଧେ ସେଟା ହେଲା ଗୋଟେ ଛାଞ୍ଚଟା ଥାଏ ବହୁତ ବଡ ଛାଞ୍ଚଟେ ମାନେ ନେଟ ଟାଇପ ର ପୁରା ବହୁତ ଛୋଟ ଛୋଟ କଣା ଥିଲା ମାନେ ଯେତେକ ଡଷ୍ଟ ବି ତା ଭିତରେ ରହିଯିବ। ତାକୁ ଛାଣିକି ସେ ତେଲକୁ ରଖିଲେ ତାକୁ ଟିକେ ଖରାରେ ଦଉଥିଲେ।
ଆଛା ଆପଣମାନେ ଲାଇଭ ଟେଲିକାଷ୍ଟ ରେ ଦେଖିଛନ୍ତି ଆଉ।
ହଁ।
କଣ ହେଇଚି ଯୋଟେ ବିଲେଇ ଛୁଆ ଟା ଖାଲି ଏଠି ବୋବଉଚି ଯେ
ହଁ ହୁଁ ସେ ବିଲେଇ ବୋଧେ
କଣ ହେଇଚି ଯାଉନି ଖାଲି ବୋବେ ଚାଲିଛି ଦି ତିନି ଘଣ୍ଟା ହେଲେ ମୁଁ ଯାହା କଲେ ବି ଯାଉନି।
ସେ ତା ଛୁଆ ଥିବ ବୋଧେ ସେଇ ପାଇଁ ସେମିତି ହଉଛି ସେ ନହେଲେ ବୋବାନ୍ତିିନି। ଛୁଆଟା ଛୋଟ ବିଲେଇ ଛୁଆ ଗୁରାକ।
ହଁଟା ଛୁଆଟା ତ।
ହୁଁ ଛୁଆ ଟା ପା।
କୋଉ କିଛି ବୁଝି ହଉନି।
ଆଉ ଘରେ ସମସ୍ତେ
ହଁ ସମସ୍ତେ ଭଲ ଅଛନ୍ତି। ଏଇତ ଏଇନା ମାନେ ଗୋଟେ ସିଜନ ଗୋଟେ ସିଜନ ଚେଞ୍ଜ ହବ ନା ଏଇନା ଖରାରୁ ବର୍ଷା ହବ ଏଇନା ଜର ହବ ସମସ୍ତେ।
ଆଉ ରାତିରେ ସେ କଣ ସବୁ
ରାତିରେ ଆମର
ହୁଁ।
ସେଇ ରୁଟି କୁ କଣ ଟିକେ କରୁଥିବେ ଆଉ ରାତିରେ ମୁଁ ଖାଇବିନି ଭାବୁଛି ଆମିଷ ଦିପହରେ ହେଇଥିଲା। ଚିକେନ ହେଇଥିଲା ଟିକେ ହଁ
ଦୀପରାଜି କଣ ହେଇଥିଲା ଆମଷ
ଚିକେନ ହେଇଥିଲା ସେ ବଡ ଚିଙ୍ଗୁଡ଼ି ମାମୁ ଆଣିଥିଲେ ତ ଘରେ ଦେଇକି ଯାଇଥିଲେ କରିଥିଲେ ଆଉ
ଚିକେନ ଗୋଟେଇଟ ଖାଇବା କଥାଁ
ମୋର ଟିକେ କଣ କି ମାନେ ମୋର ଯଦି ସାତ ଦିନ ଯାକ ଆଇଁଷ ଦଉଥିବ ମୋର ଚାଲିଥିବ ମାନେ ବେଶୀ ନୁହଁ ସେ ଗୋଟେ ପିସିବ କିନ୍ତୁ ମୁଁ ଖାଇଲା ବ ଗୋଟେଇଁ ମାନେ ଯାହାେଲେ ଗଟେ ଆଇଟମ ଗେ ଥିଲା ଦରକାର
ଏଇ ଅନୁସାର
ହଁ ଆଉ ଗୁରୁ ବାଟକୁ ସାଇବା ବା ଭକ୍ତ ସମସ୍ତେ ଘରେ ଗୁରୁବାର ଘରେ କରନ୍ତିନି ମୁଁ ଯଦି ବା ପଛେ ବି କୋଉଠି ଖାଇ ଦେଇେଇକିୁଚିସେ ନହେଲେି ସେଇ ଦିନ ଗୋଟେ ଦିନ ବନ୍ଦ ଆଉ ସୋମବ ଆଉ ନହେ ଆ ବା କଣ୍ନ୍ୟୁ କରିଛି ଆମର
ଆଉ ତମଆଡେ ସବୁ କଣ ଭଲ ହୁଏ?
ଭଲ ହୁଏ
ହଁ
ଆମର ଲକ୍ଷ୍ମୀ ପୂଜା ଫେମସ
ହ ଭିଡ ବହୁତ ଥାନ୍ତି ନା
କଣ କହିଲେ
ସେଟ ବହୁତ ଭିଡ କିନ୍ତୁ
ହଁ ହଁ ଭିଡ କଣ କି ଆମର ମାନେ ଟାଉନ ଟା ଯେହେତୁ ଛୋଟ ରୋଡ ଉପରେ ସବୁ ହୁଏ ଜମ୍ ଟା ହୁଏ ଆଉ
ଆଉ ଇଏ ବି ଭଲ ହୁଏ ନା ଆମର ଯୋଉ ରଥ ଯାତ୍ରା ଟା ସେ ତ ପ୍ରବଳ ପ୍ରବଳ ଭିଡ ହୁଁ
ହଁ ହୁଏ ଅଛାତଟା ସବୁଠେ ଭିଡ ଆଉ
ନା କୋଉଠି ଗାଁ ଗାଁ ପରେରେ ଏ ଭଗବାନ ପୁରୀ
ହ
ମରିବାକୁ ବାଟ ପୋଜିବାଷ ପ
ରଥଯାତ୍ର ପୁରୀ ଯିବ ସିଏ
ଜଗା ଦର୍ଶନ ଡୋରି ତା ଡୋରି ନ ଲାଗିଲେ ପରେଆଡେ ଯାଇପାରିବନି
ଆଉ ର ରଜ କ କଣ ସବୁ ପକ ମିଥିଲା କୁଆଡେ ବୁଲା ବୁଲିିକି କଣ
ନା ଖାଲି ବିରଜା ମନ୍ଦିର ଯା ଯାଇଥିଲି ଆଉ ତ ତିନି ଦିନି ରଜ ତ ଚାରିଟା ବେଳ ବର୍ଷା ହେଲା ଆଉ ଯିବୁ କୁଆ
ଓହୋ
ବର୍ଷା ଯଦି ସମସ୍ତ କଣ ଦିନ ସେଟା ଖରା ହେଲାାରି ସେତେଳେ ବୁଲିଯିବ ବୋଲି ସମସ୍ତେ ପ୍ାନିଂ ରଖିଲେ
ହଁ
ପୁଅ ମାନେ ତ ତାଙ୍କର ଦିନ ସାର ଚବିଶ ଘଣ୍ଟା ତାଙ୍କ ଖରା ବର୍ଷା କିଛି ଜଣା ନାହିଁ ତା ଚାରିଆଡେ ବୁଲିଲେ
ଆମର ପୁଅ ମାନଙ୍କର ବାଇକ ଟେ ଥିବ ମାନେ ତାଙ୍କର କିଛି ଦରକାର ନାହିଁ ସେ ଯୋଉ ଉପୋଗ୍ରାମ ହ
ସିଏ ବି ଏତେ ବି ଫୋର ହିଲର ପସନ୍ଦ ଫୋର ହୱିଲର ଯଦି କରିବେ ସବୁ ସାଙ୍ଗସାଥି ଏକା ଢିରା ପରେରେ
ସେଇଟା ପୁରୀ କି ଲଙ୍ଗ ଟୁର୍ ଗଲେ ସ ଫୋର ଫିଲର ଜାାରହେଲେ
ଲଙ୍ଗ ଟୁର ରେ ତ ସବୁ ପୁଅ ମେ କହିବେ ଚାଲା ଆଜି ଏକାଠି ହେକି ଯିବା ଭାଇକରେ
ହଁ
ହୁଁ
ପ୍ଲାନିଂ ଯୋଉ କରିଥିଲେ ବର୍ଷା ସବୁ ବଗଟ ଦେଲା ଆଉ
ହଁ ଏଇ ଲାଷ୍ଟରେ ଆମେ ଘଟଗଁ ଯାଇଥାଥିଲୁ ଘଟଗାଁ ଯାଇଥିଲୁ ସେଠ ବାହାରିଲା ବେଳକୁ ବର୍ଷା ଫ ତା ଠିକ ଗଲା
ହୁ ହୋ
ଯିବୁ ଗଲା
ମୋର ରଜକୁ ମୁଁ ଥିଲି ମାଲକାନଗିରିରେ ଆମ ସେଣ୍ଟରରେ।
ହଁ।
ଆ
ସେଠି ବି ଭଲ ଭଲ ଜାଗା ଅଛି ଯେତେବେଳେ ଗଲେ ମୁଁ ଗୋଟେ ଦିନ ଦି ଦିନ ରହିକି ଅଫିସରେ ବୁଲିକି ଆସେ ଆଉ।
ହଁ।
ହଁ ଆମର ଗୋଟେ ବୃଦ୍ଧା ଆଶ୍ରମ ଅଛି ତ ସେଇଠି
ହଁ।
ହଁ ସେଠିକି ମାସକୁ ଥରେ ସବୁ ଜିନିଷ ନେଇକି ଯିବାକୁ ପଡେ ଆଉ
କେତେ ଜଣ ଅଛନ୍ତି ସେଠି ସବୁ?
ବୁଢା ବୁଢୀ ଅଛନ୍ତି ଆମର ପଇଁତିରିଶ ଜଣ ଷ୍ଟାଫ ଅଛନ୍ତି ସାତ ଜଣ
ସେମାନେ ଯୋଉ ଯାଇକି କଣ ମନକୁ ଯାଇକି ରହିବେ ନା ତାଙ୍କୁ କିଛି ଦେଇକି
ନା ନା ଫ୍ରି ସବୁ ଫ୍ରି ସବୁ।
ଖାଇବା ପିଇବା ସବୁ ନା ନା ଲଗେଇବା ପିନ୍ଧିବା ତାଙ୍କୁ ସବୁ କିିଏ ଦିଏ ନା ବାହାର ଲୋକ ଯାହା ଡୋନେଟ୍ କରନ୍ତି।
ଲଗେଇବା ପିନ୍ଧିବା ପାଇଁ ଆମେ ତ ଦଉ ତାପରେ ସେ ପାଖରେ ଯୋଉ ମାନେ କାହା ବାର୍ଡେ ହେଲା ଆ କି କିଏ କଣ ତାଙ୍କର ଅକେଜନ ହେଲା
ତ ତାଙ୍କ ପୁଅ ପୁଅ ସବୁ ଛାଡିକି ପଳେଇ ଆସିଛନ୍ତି ସେ
ତାପରେ ଆମକୁ କଲେକ୍ଟର ଲେବୁଲରୁ କିଛି ନେଇକି ଦିଅନ୍ତି ଏମାନଙ୍କୁ ରଖ ବୋଲି ତିନି ଚାରି ଜଣ ସେମିତି ବି ଅଛନ୍ତି।
ହଁ।
ହଁ। ହଁ କିଏ ଆମର ସେପଟେ ନବରଙ୍ଗପୁର ମାଲକାନଗିରିରେ ସୋନପୁରରେ ତିନିଟା ଜାଗାରେ ଅଛି ଆଉ। ତ ଯେତେବେଳେ ଯିବୁ ଗୋଟେ ଇରେ ପୁରା ତିନି ଦିନ ବୁଲିକି ଆସିବୁ ମାନେ ଭିଜିଟ କରିକି ଅଫିସ ଦେଖିକି
ହଉ ତମେ ରଖ ମୁଁ ଆଉ ଟିକେ ପରେ କଲ୍ କରୁଛି ତମକୁ ହେଲା।
ଆଜ୍ଞା ଆଜ୍ଞା ଠିକ୍ ଅଛି।